ଗୁଡ଼୍ ଇଭିନିଂ ନମସ୍କାର ମ ସାର୍। ଆପଣ ଏବେ କଣ କରୁଛନ୍ତି?
ଏବେ ଜଷ୍ଟ ଆସିଲି କଲେଜ ରୁ ଅଛି ରୁମକୁ ଆସିଲି। ଆଉ ଆପଣ?
କିଛି ନାଇଁ ଏମିତି ବସିଥିଲି ଆଉ।
ଆଚ୍ଛା।
ଆଜ୍ଞା। ଅ ସାର୍ ଆଜି ଆମେ ଜଳ ସଂରକ୍ଷଣ ବିଷୟରେ ଆଲୋଚନା କରିବା।
ଆଜ୍ଞା ଆଜ୍ଞା ଠିକ୍ ଅଛି।
ତ ସାର୍ ଦେଖିଥିବେ ଆଉ ଆମର ଜଳ ତ ମଣିଷ ଜୀବନେ ଜଳ ତ ବହୁତ୍ ଆବଶ୍ୟକ। ଆମେ ସକାଳୁ ଉଠିବା ଠୁ ନେଇକି ସ ରାତିରେ ଶୋଇବା ପର୍ଯ୍ୟନ୍ତ ବି ମ ମଧ୍ୟ ଜଳର ଆବଶ୍ୟକ ରହିଛି ଆଉ ଆପଣ ଆ ଆଛା ଆପଣ କହେ ଆପଣ କହିପାରିବେ କି ଯେମିତି ଆଜିକାଲି ତ ପ୍ରାଏ ଦେଖୁଥିବେ ଜଳକୁ ବି ବିଭିନ୍ନ ବହୁତ୍ ମାତ୍ରାରେ ଏ ଯଉ ଲସ୍ ବି କରିଦଉଛନ୍ତି। ଆଉ ଏଥିରୁ କିଛି ମାନେ ଜଳ ସଂରକ୍ଷଣ କେମିତି କରିବେ ଆପଣ କିଛି କହିପାରିବେ?
ଅ ଜଳ ସଂରକ୍ଷଣ ମାନେ ଏବେ ଆମେ ଅ ଯୋଉ ବର୍ଷା ବେଳେ ବର୍ଷ ର ଯୋଉ ଜଳଟା। ତ ସେଇ ଜିନିଷଟା ଯଉ ଆମର ଘରେ ବର୍ଷା ହେଲା ପରେ ଯଉ ଜଳଟା ୱେଷ୍ଟ ହଉଚି ଲୋକମାନେ ତା ପାଇଁ ଅଣ୍ଡ୍ରଗ୍ରାଉଣ୍ଡ ମାନେ ଅ ଇଏ ହଁ ଟ୍ୟାଙ୍କ ବଗେରା କିଛି କରିକି ତାକୁ ଷ୍ଟୋର କରିବି ପାରିବା ତାକୁ ଆମେ ଯୋଉ ଜଳ ଟାକୁ ୱେଷ୍ଟ କରିଦଉଚେ ତ ସେଇ ଜିନିଷ ଟାକୁ ୱେଷ୍ଟ ୱେଷ୍ଟ ନକରିକି ତାକୁ ଅଣ୍ଡରଗ୍ରାଉଣ୍ଡ କିଛି ଟ୍ୟାଙ୍କ ବଗେରା କରିକି ତାକୁ ଷ୍ଟୋର କରିକି ରଖିପାରିବା ଆଉ
ଆଜ୍ଞା ତ ବର୍ଷାରେ ଯଉ ବର୍ଷା ଯଉ ହଉଚି ତ ସେ ଯଉ ବର୍ଷା ପା ଏ ଯଉ ରକେଜ କରିକି ରଖିଦବା ତ ସେଇ ଯୋଉ ବର୍ଷା ହଉଛି ଆପଣ ଦେଖିଥିବେ ଗାଁ ମାନଙ୍କରେ ତ ମୁଁ ପ୍ରାୟ ଦେଖିଛି ଛାତରୁ ଯୋଉ ପାଣି ଗଡିକି ତଳେ ପଡେ ତ ସେ ଯଉଠି ପାଣି ପଡେ ରଖି ଦିଅନ୍ତି ବଡ ବଡ ଜାଗା ର ରଖି ଦିଅନ୍ତି ସେ ହଣ୍ଡା ହରିକା ରଖି ଦିଅନ୍ତି ତ ସେଇ ପାଣି କି ନେଇକି ଯେତେବେଳେ ଗଛରେ ପାଣି ଦବାକୁ ହୁଏ ତ ସେଇ ପାଣି ନେଇକି ଗଛରେ ପାଣି ଦେଇଥାନ୍ତି। ତ ୟା ଦ୍ଵାରା ବି ଆମେ ଯେ ଯେତିକି ଘରେ ପାଣି ଖର୍ଚ୍ଚ କରିଥାଉ ତା ବଦଳରେ ଆମେ ମାଗଣାରୁ ପାଉଥିବା ଜଳକୁ ନେଇକି ଯଦି କାମରେ ଲଗେଇଦେବା ତ କେତେ ସୁବିଧା ହେବ। ଆଉ ସେ ସବୁ ପାଣିକି ବି ନେଇକି ଗାଡି ଧୁଆ ଧୁଇ ବି କଲ କରୁଛନ୍ତି।
ଆଜ୍ଞା ହଁବାସ୍ ସେଇଟା ସେଇଟାରେ ହିଁ ମୁଁ ଅଲଟନେଟିବ ଜିନିଷ ଟା କହିଲି ଯଉ ଜିନିଷଟା କି ଆପଣ ସେଇଟା ମାନେ ଆମେ ଟେମ୍ପରାରଲି ଆମେ ଏମିତି ଷ୍ଟୋର କରିବା ପାଇଁ ଡ୍ରମ୍ ବଗେରା କି ଟାଙ୍କି ବ ଇଏରେ ବାଲ୍ଟି ବଗେରା ନେଇକି ରଖୁଛେ ତ ସେଇଥିପାଇଁ ପରମାନେଟ ଷ୍ଟର୍ସଲୟୁସନ ତାକୁ ଆମେ ଛୋଟ ଛୋଟ ୱାଟର ଟ୍ୟାଙ୍କ କରିକି ଅଣ୍ଡର ଗ୍ରାଉଣ୍ଡରେ ତ ତାକୁ ଷ୍ଟୋର କରି ବି ଆମେ ରଖିପାରିବା। ଆଉ ସେ ସେଡାକ ସେଇଟା ମଧ୍ୟ ତାପରେ ଆମେ ଯୋଉ ଜିନିଷ ପାଇଁ ବି ୟୁଜ୍ କରିପାରିବା କିଛି ଦିନ ତ ସେଇ ଜିନି ସେଇ ଜଳଟାକୁ ଆମେ ୟୁଜ୍ ବି କରି କରିବା ନା।
ଆଜ୍ଞା ତ ଆମେ ଆପଣ ଦେଖ ଆମେ ତ ଖାଦ ବିନା ଖାଦ୍ୟରେ ଦି ତିନି ଦିନି ବଞ୍ଚି ପାରିବା କିନ୍ତୁ ବିନା ଜଳରେ ତ ଗୋ ଟେ ଦିନ ବି ବଞ୍ଚି ହବନି ଆଉ ଆମେ ମଣିଷ ମାନଙ୍କ ପାଇଁ ଯେତିକି ଜଳ ଦରକାର ସେ ସେତିକି ପଶୁପକ୍ଷୀଙ୍କ ପାଇଁ ବି ମଧ୍ୟ ଦର କାର ଆଉ ସେତିକି ବୃକ୍ଷଲତା ପାଇଁଙ୍କ ବି ବା ତାଙ୍କ ମାନଙ୍କ ପାଇଁ ବି ବହୁତ ଦରକାର ରହିଛି। ତ ସାର୍ ଆଣ ଦେଖ ଦେଖିଥିବେ କି ଅ ଗାଁ ମାନଙ୍କରେ ନଦୀ ହଉ କି ପୋଖରୀ ହଉ ସେମାନଙ୍କ ସେଇ ଏଠାକାର ପାଣି ବହୁତ ଅପରିଷ୍କାର କରିଥାନ୍ତି ଗାଁ ଲୋକମାନେ ସେମାନେ ଯଉ ଘରେ ପଶୁ ପାଳିକି ରଖିଥାନ୍ତି ତ ସେମାନଙ୍କୁ ଆଣି ସେଠି ଗାଧୋଇଥାନ୍ତି। ଆଉ ଏସବୁ ଦ୍ଵାରା ତ ପାଣି ବହୁତ ଦୂଷିତ ହୋଇଥାଏ ତ ୟାର କିଛି ନିରା
ଲୋ ଲୋକ ଫାଷ୍ଟ ଲୋକ ହିଁ ସଚେ ତ ଆମ ସରକାର ତ ଆମ ପାଇଁ ସବୁ ବ୍ୟବସ୍ଥା କରୁଛନ୍ତି ମାନେ ପ୍ରତି ପୋଖରୀର ଗୁଡାକୁ ମାନେ କଂକ୍ରିଟ କରିକି ଯେମିତି ଅଳିଆ ଆବର୍ଜନା କିଛି ପୋଖରୀରେ ନ ମିଶୁ ତ ସେଇଭଳିଆ କିଛି ବ୍ୟବସ୍ଥା କରୁଛନ୍ତି ଡଷ୍ଟବିନ ବଗେରା ବି ପୋଖରୀ ସାଇଟରେ ଲଗଉଛନ୍ତି କି ଲୋକମାନେ ତାର ଠିକ ଭାବରେ ବ୍ୟବହାର ହିଁ କରିପାରୁନାହାଁନ୍ତି ଲୋକମାନେ ହିଁ ଆଗ ବା ସଚେତନ ହବା ଦରକାର ଯେ କେମିତି ତାକୁ ବ୍ୟବହାର କରାଯାଏ କି କଣ କରାଯାଏ ସେଇଟା ଲୋକମାନେ ଫାଷ୍ଟ ଜାଣିବା ଦରକାର।
ଆଜ୍ଞା ସାର୍ ଲୋକମାନଙ୍କ ପାଖରେ ଏସବୁ କଥା କେମିତି ପହଞ୍ଚାଇଲେ ଲୋକମାନେ ମାନିବେ ସେସବୁ ବୁ ଛିବେ।
ଯେମିତି କି ଆମେ ଅ ଆମର ଛୋଟ ଛୋଟ ଆମ ସ୍କୁଲ ମାନଙ୍କରେ ବି ଆମେ କରିଥିବା ମୁଁ ମୁଁ ବି କହୁଛି ମୁଁ ବି ଯାଇଛି ବହୁତ ଜାଗାରେ ଏମ ତି ଡ୍ରାମା ବଗେରା କରିବା ପାଇଁ ମାନେ ଅ କିଛି ଜିନିଷ ଶିଖେଇବା ପାଇଁ ଆମେ ଛୋଟ ଛୋଟ ଡ୍ରାମା ମାନେ କ୍ରିଏଟ କରିକି ଛୋଟ ଛୋଟ ଗାଁକୁୁ ଯାଇକି ସେଇ ଗାଁକୁ ଗାଁ ରେ ମାନେ ସେଇ ଲୋକମାନଙ୍କୁ ସଚେତନ କଲା ଭଳିଆ କିଛି ଅ ଜିନ୍ତିକି ବା ରାସ୍ତା ବଗେରା ଥାଏ କିଛି ଥାଏ ତ ଆମେ ସେ ଜିନିଷ ଶିଖେଇକି ସେ ଜାଗାରେ ପ୍ରଦର୍ଶନ କରିକି ଆସିଥାଉ। ତ ସେଥିରୁ ମଧ୍ୟ ଆମେ କିଛି ହଁ
ଆଡଭଟାଇଜ ବି ଆଡଭଟାଇଜ ବି କରିଥାନ୍ତି ଆଉ ନ୍ୟୁଜ୍ ପେପର ମଧ୍ୟ ଛାପିଥାନ୍ତି ତ ଏହା ଦଵାରା ଲୋକମାନଙ୍କ ପାଖରେ ସେ ସବୁ ପହଞ୍ଚି ଯାଇଥାଏ ଆଉ ସାର୍ ଆମ ଦେଖୁଥିବ ତ ସେଇ ପାଣି ଅସନା ହେଲେ ହିଁ ଆମ ନିଜ ଉଚର ହିଁ କ୍ଷତି ହୋଇଥାଏ ଅସନା ପାଣିରେ ଆମେ ଗାଧୋଇଲେ ତା ଚର୍ମ ରୋଗ ର ଶିକାର ହୋଇଥାନ୍ତି ଆଉ କିଛି ଗାଁ ରେ ବି ଜଳ ଅଭାବ ଯୋଗୁ ସେମାନେ ନଦୀ ପାଣି ହିଁ ଆଣିକି ପିଇଥାନ୍ତି ତ ନଦୀ ପାଣି ପିଇବା ଦ୍ଵାରା ତ ଦୂଷିତ ସେଇ ମଇଳା ପାଣି ହିଁ ପିଇଲେ ଦେହର ବହୁତ ଦୂଷିତ ହୋଇଥାଏ ବହୁତ କିଛି ରୋଗର ବି ଶିକାର ହେବାକୁ ପଡିଥାନ୍ତି
ଆଜ୍ଞା
ଆଜ୍ଞା ଆଉ ତ ସେ ଦେଖ ଯୋଉ ଆମର ପାଣି ଯେତେବେଳେ ଆମେ ଯୋଉ ୟୁଜ କରୁଛେ ପିଉଛେ ତ ପ୍ରାୟତଃ ଦେଖି ଘର ମାନଙ୍କରେ ଥଥିବା କୂଅରୁ ବୋରିଂ ପାଣି ପିଇଥାନ୍ତି ନହେଲେ ତ ଡାଇରେକ୍ଟ ସପ୍ଲାଏ ପାଣି ଆଣି ପିଇ ଦେଇଥାନ୍ତି
ଆଜ
ତ ପା ଯେତେବେଳେ ଆମେ କୂଅରୁ ବୋରିଂ ପାଣି ପିଉଛେ ତ ସେ ପାଣି କେତେ ଶୁଦ୍ଧ ଥାଏ କି ବିଶୁଦ୍ଧ ଥାଏ ତ ସେଇଟା ଆମେ ଜାଣିପାରିବାନି ନା ତ ସେଇ କୂଅ ପାଣି ସେ କୂଅ ପାଣିିକ ଆମେ ଆଗ କଣ କରିବା ଆକ୍ୱ ଗାର୍ଡ ହଉ କି ଫିଲଟର ରେ ଆଗ ରଖିକି ତାପରେ ସେ ପାଣି ପିଇବା ଦ୍ଵାରା ତ ଠିକ ରହିବ ଆଉ ଯେତେବେଳେ ସପ୍ଲାଇ ପାଣି ଆସୁଛି ତ ସେ ପାଣିଟା ବି ଦୂଷିତ ହେଉଛି ସେ ପାଣି କେତେବେଳେ ସିନା ସେ ପାଇପ ଆସଛି କିନ୍ତୁ ମାଟି ତଳେ ଯଦି ପାଇପ୍ ଟା ଫାଟିଗଲା ତ ଆମେ ଜାଣୁନି ସେ ସବୁକୁ ତ ମାଟି ତଳ ପାଇପ୍ ଫାଟିଗଲେ ସେଇ ମାଟି ଦୋଳର ଅସିିନା ଜିନିଷ ସେ ପାଇପ ରେ ବସିକି ଆସିବ ତ ଆମେ ସେଇ ପାଣିିକି ଯଦି ଡାଇରେକ୍ଟ ପିଇଦବା ତାହେଲେ ତ ଆମେ ଆମେ ହିଁ ଅସୁବିଧାରେ ପଡ଼ିବା ତ ସେ ପାଣିିକି ତ ସେ ପାଣିକି ଆମେ ତ ଫୁଟେଇକି ପିଇବା ଟା ହିଁ ସଠିକ୍ ହବ ଏହା ଦ୍ଵାରା ଯେ ସେତିକି ଜୀବାଣୁ ବି ବ ସେ ପାଣି ରେ ତ ଫୁଟେଇବା ଦ୍ଵାରା ସେ ମରି ଯାଇଥାନ୍ତି
ହୁଁ ସେଇଟା ବି ଠିକ ମାନେ ହଁ ଯୋଉଟା କହିଲେ ବି ସେଇଟା ବି ଠିକ କଥା
ଆଜ୍ଞା ହ ତ ସାର୍ ଆପଣ କେବେ କିଛି ଦେଖିଛନ୍ତି ଏମିତି ମାନେ ପାଣିକ ଅସନା କରୁଥିବେ କିଛି ଜାଗାରେ କି ଅ କମ କିଛି କରୁଥିବାର ଆପଣ ଦେଖିଛନ୍ତି
ପାଣିକୁ ଅସନ ତ କହିଲେ ଆପଣ ଯେମିତି ପୋଖରୀ ଆମେ ମନେକବେ ଗାଁ ଗହଳି ମାନଙ୍କରେ ଜାଣିଥିବେ ଆମେ ଗଲେ ନଳକୂଅକୁ ଗଲେ ପାଣି ଆଣିବା ପାଇଁ ଆଉ ବ ଲୋକ ଲୋକମାନଙ୍କୁ ମଧ୍ୟ ଦେଖିଥିବେ ସେଇଠି ପାଣି ଆଣିବେ ସେଇଠି ପ୍ଲାଷ୍ଟିକ୍ ଜରି ସେଠି ବୋତଲ ଅଳିଆ ଆବର୍ଜନା ସେଇ ନଳକୂ ପାଖରେ ହିଁ ପକେଇବେ ଆଉ ସବୁଠୁ ଅପରିଷ୍କାର ଜାଗା ଯଦି କହିବେ ନଳକୂ ପାଖରେ ହିଁ ସବୁଠୁ ଅପରିଷ୍କାର ଲୋକ କରନ୍ତି ଆମଲୋ ଫାଷ୍ଟ ଲୋକ ହିଁ ସଚେତନ ହବା ଦରକାର କି କଣ କଲେ କୋଉ ଜିନିଷ କଲେ ଠିକ ହବ କୋଉ ଜିନିଷ କଲେ ଭହୁଲ ସେଇଟା ଫା ଲୋକ ହିଁ ସଚେତନ ଆମେ ହିଁ ଯୋଉ ଜିନିଷକୁ ବିଗାଡୁଛେ ସେଇ ଜିନିଷ ପରେ ଆମକୁ ହିଁ ହଇରାଣ କରୁଛି ସେ ଆମ ଉପରେ ହିଁଫେକ୍ଟ ପକଉଛି
ଆଜ୍ଞା ତ ସାର୍ ଆ ବା ଏବେ ତ କଥା ହେଉଛନ୍ତି କି ଆଗକୁ ପାଣି ପାଇଁ ହିଁ ଯୁଦ୍ଧ ଲାଗିବ ମଣିଷ ମଣିଷଙ୍କ ଭିତରେ। ଆଉ ମାଟି ତଳ ଆମ ଭୂତଳ ପାଣି ବହୁତ ତଳକୁ ବି ପଳେଇଲାଣି।
ଦେଖନ୍ତୁ ଏହାର ଏହାର ପ୍ରଥମ ଏଫେକ୍ଟ ନା ଆମର କ୍ଲାଇମେଟ ଉପରେ ହିଁ ପଡୁଛି କି ଆମର ପରିବେଶ ଉପରେ ଆମେ ଯେମିତି ପରିବେଶକୁ ବ୍ୟବହାର କରୁଛେ ପରିବେଶ ଆମକୁ ସେଇଭଳି ହିଁ ରେଜଲ୍ଟ ଦଉଛି। ଆମେ ଅନିୟମିତ ଭାବେ ଗଛ କାଟି ଚାଲିଛେ ତ ସେଇଥିପାଇଁ ବର୍ଷ ସାର ର ପରିମାଣ ବି ବହୁତ କମି ଗଲାଣି ଗରମ ବହୁତ ଜୋରରେ ହଉଛି ଆପଣ ତ ଜାଣିପାରୁଥିବେ କେତେ ଜୋରେ ଗରମ ହଉଛି। ବର୍ଷା ତ ବହୁତ କମିଗଲାଣି ତ ତା ପ୍ରଭାବ ଆମ ଉପରେ ସେଇଭଳି ଭାବରେ ହିଁ ଆମ ଉପରେ ହୁଏ ଯଦି ପରିବେଶ ଯଦି ଆମେ ଠିକ ରଖିବା ତ ପୁଣି ଯୋଉ ଆମ ଜେନେରେସନ ତ ହଁ ଆମେ ଏବେ ଯେତିକି କଷ୍ଟରେ ଯାଉଛନ୍ତି ଆଉ କିଛି ଦିନ ପରେ ପାଣି ମାନେ ଜିନିଷ ଗୋଟେ ଆମେ ଗୋଟେ ଲିଟର ଏବେ ଦଶ ଟଙ୍କାରେ କିଣୁଛେ ଆଗକୁ ଆମ ଜେନେରେସନର ଉପର ପିଢି ଯେ ଯେତେବେଳେ ଯିବ ସିଏ ସେତବେଳୁ ଗୋଟେ ବୋତଲ ତିିନିଶହ ଟଙ୍କା କି ପାଁଶହ ଟଙ୍କାରେ କିଣିଥିବ ଗୋଟେ ବୋତଲ।
ଆଜ୍ଞା ତ ଆମେ ଯଦି ସେଇ ଅନୁସାରେ ମାଟି ତଳ ଯୋଉ ପାଣି ଆମେ ଅ ପାଉଛେ ଏବେ ତ ସେଇ ପାଣିକୁୁ ସଠିକ୍ ଭାବରେ ବ୍ୟବହାର କଲେ ତାକୁ ଯେ ଯେତିକି ପରିମାଣ ଦରକାର ସେତିକି ପରିମାଣ ବ୍ୟବହାର କଲେ ଆଉ ତାକୁ ସେତି ସେତିକି ପରିମାଣ ବ୍ୟବହାର କରନ୍ତେ ଆଉ ଯେତିକି ପାଣି ବଳକା ରହିଲା ତାକୁ ସଞ୍ଚିତ କରିକି ରଖିଦିଅନ୍ତେ ଏହା ଦ୍ଵାରା ଆମ ପରପିଢି ଯୋଉମାନେ ଆସିବେ ତ ତାଙ୍କ ପାଇଁ ହିଁ ସୁବିଧା ହବ।
ହଁ ଲୋକ ବର୍ତ୍ତ ବର୍ତ୍ତମାନ ଲୋକ ତ ନିଜ ସ୍ୱାର୍ଥ ପାଇଁ ଅଛନ୍ତି ନା ତ ସିଏ ବର୍ତ୍ତମାନ କେମିତି ଭଲ ରହିବେ କେମିତି କଣ କରିବେ ତ ସେଇଟା ସେ ତାଙ୍କ କଥା ଚିନ୍ତା କରୁଛନ୍ତି କିନ୍ତ ତାଙ୍କ ପର ପିଢି କଥା କାଇଁ ଚିନ୍ତା କରୁନାହାନ୍ତି। ତ ତାଙ୍କୁ ପରପିଢି କଥା ଚିନ୍ତା କରିକି ହିଁ ସବୁ ଆମେ କାମ କରିବା ଦରକାର କି ତାଙ୍କ ପାଇଁ କଣ ସଂରକ୍ଷଣ କରି ରଖିବା କଣ ତାଙ୍କ ପାଇଁ କି ଯଦି ଆମେ ସବୁ ଜିନିଷ ବ୍ୟବହାର କରିଦବା ତାହେଲେ ତାଙ୍କ ପାଇଁ କଣ ରହିବ।
ଆଜ୍ଞା ତ ଆଉ ଆପ ଆପଣ ଦେଖିଥିବେ କି ପ୍ରାୟ ଯା ମାନେ ପ୍ରାୟତ ଛୋଟ ଛୁଆ ମାନେ ସେ ସବୁ ବୁଝନ୍ତିନି ଟ୍ୟାପ୍ ଖୋଲା କରିଦେଇକି ସେମିତି ବ୍ରସ୍ କରିଥାନ୍ତି। କି ଗାଧୋଇଲା ବେଳେ ବି ଟ୍ୟାପ୍ ଖୋଲା କରିଦେଇକି ଗାଧୋଉଥାନ୍ତି। ତ ଏହା ଦ୍ଵାରା ତ ବହୁତ ପାଣି ନଷ୍ଟ ହେଇଯାଇଥାଏ। ତ ଏଇଗୁଡା ଯେତେ ଯେତେବେଳେ ଦେଖିବେ ବି ଘର ଲୋକ କି ମା ବାପା ଯେତେ ଯେବେ ବି ଦେ ଖିବେ ତ ତାଙ୍କୁ ସେସବୁ କରିବାରୁ ହିଁ ଛୁଆରୁ ହିଁ ତାଙ୍କୁ ଆଉ ବୁଝେଇବା ଦରକାର କି ପାଣି ଆମର ଆଗକୁ କେତେ ଦରକାର ରହୁଛି। ଆଉ ପାଣି କେମିତି ଅଯଥାରେ ନଷ୍ଟ କରନ୍ତିନି ତ ଏସବୁ ବି ବାପା ମା ଯଦି ଛୁଆ ମାନଙ୍କୁ ବୁଝାନ୍ତେ। ତ ସେମାନେ ବି ପୁରା ଛୁଆ ରୁ ଜାଣନ୍ତି କି ହଁ ପାଣିର ବହୁତ ଦରକାର ହଉଛି ତ ସେମାନଙ୍କର ସେଇଟା ବି ଅଭ୍ୟାସରେ ପଡିଯାଆନ୍ତା ଆଉ ସେମାନେ ବି ଆଗକୁ ପାଣି ବହୁତ ନଷ୍ଟ କରନ୍ତିନି।
ହଁ ସେଇଟା ବି ଆଗ ଫାଷ୍ଟ ବାପା ମା ସଚେତନ ହବା ଦରକାର ଘର ଲୋକ ସଚେତନ ହବା ଦର ଦରକାର ଆଉ ତାଙ୍କେ ସଚେତନ କଲା ପରେ ତାଙ୍କ ଛୁଆମାନଙ୍କୁ ବି ସଚେତନ କରିବା ଦରକାର। ଆଉ ଯେତିକି ବି ଶିକ୍ଷା ବ୍ୟବସ୍ଥା ଅଛି ମାନେ ସ୍କୁଲ ବଗେରାରେ ଏ ସବୁ ମାନେ ଜଳ ସଂରକ୍ଷଣ ପାଇଁ ମଧ୍ୟ ମାନେ ଇଏ କରିବା ଦରକାର କେମିତି ସଂରକ୍ଷଣ କରିପାରିବେ। ତ ସେ ସବୁ ବିଷୟରେ ବି ସ୍କୁଲ ରେ ମାନଙ୍କରେ ଇଏ କରିବା ଦରକାର।
ଆଜ୍ଞା। ତ ସାର୍ ବର୍ଷା ହେଲେ ବି ଯୋଉ ବିନ୍ଦୁଏ ପାଣି ପଡୁଛି ସେ ବିନ୍ଦୁରୁ ହିଁ ସିନ୍ଧୁ ହଉଛି। ବର୍ଷା ପାଣି ଫାଷ୍ଟ ଗୋଟେ ଅ ଖାଲଟେ ଯଦି ବି ହେଇଥିବ ସେଥିରେ ଅଳ୍ପ ପାଣି ଭରି ରହୁଛି ତାପରେ ସେଠୁ ପାଣି ବୋହିକି ଯାଇକି ପୋଖରୀ ଯୋଉ ନ ଦୀ ହଉଛି ନଦୀରୁ ମିଶିକି ପୁଣି ମହାନଦୀ ହଉଛି ଏମିତି ହେଇକି ହିଁ ବର୍ଷା ପାଣିରୁ ହିଁ ଜଳଜ ଆଜ୍ଞା।
ଡ୍ୟାମ୍ ଡ୍ୟାମ୍ ର ବି ବ୍ୟବସ୍ଥା କରାଯାଇଛି ମାନେ ସବୁ ଜାଗାରେ ଗୋଟେ ଗୋଟେ ଡ୍ୟାମ୍ ବି ଥାଉଛି ଜଳ ସଂରକ୍ଷଣ ପାଇଁ।
ଆଜ୍ଞା।
କାହିଁକି ନା ପରେ ଜଳର କିଛି ସଙ୍କଟ ନ ଦେଖାଯାଉ ଏବେ ଯୋଉ ଭଳିଆ ଖରା ଇଏ ହୋଉଚି। ତ ବୋହୁତ ଜଳ ସଙ୍କଟ ମଧ୍ୟ ଦେଖାଯାଉଚି।
ଆଜ୍ଞା। ତ ସାର୍ ଆମେ ଏଇଭଳି ଯଦି କିଛି ଭଲ ଉପାୟ ଯେମିତି ଆପଣ ଆମେ ଆଲୋଚନା ଆଜି କଲେ। କି ଏସବୁ କଲେ ଜଳ ସଂରକ୍ଷଣ ହେଇପାରିବ, ଆଉ ଜଳକୁ ବି ଆମେ କେମିତି ଭଲ ଭାବରେ ବ୍ୟବହାର କରିପାରିବା ତ ଏହା ଦ୍ଵାରା ତ ଜଳ ଆଗକୁ ଆମ କୁ ପର ପିଢ଼ି ଯୋଉମାନେ ଆସିବ ତ ତାଙ୍କ ପାଇଁ ହିଁ ସୁବିଧା ହବ।
ହଁ ସେଇଟା ବି ଠିକ, ହଁ ହୋଉ।
ଆଜ୍ଞା ସାର୍ ଆପଣଙ୍କ ସହ ଆଜି କଥା ହେଇକି ମତେ ବୋହୁତ ଖୁସି ଲାଗିଲା ସୁଯୋଗ ମିଳିଲେ କେବେ ଆପଣଙ୍କ ସହ କଥା ଥାଏ ରହିଲି ଆଜ୍ଞା ଧନ୍ୟବାଦ ଆଜ୍ଞା।